ହ୍ୟାଲୋ। ମୁଁ ଆପଣଙ୍କୁ ଭୁଲରେ କଲ ଲଗେଇ ଦେଇଥିଲି, ଆପଣ କଣ କରୁଛନ୍ତି?
ବର୍ତ୍ତମାନ ତ ମୁଁ ଉଠିଲି
ଆଚ୍ଛା ଆଚ୍ଛା ମୁଁ କଣ ହେଲା କହିଲୁ କଲ୍ଟା ଦେଖୁଥିଲା କି କଣ ହେଇଛି କିଛି ହବ। କି ନାହିଁ ମୁଁ ଲଗଉ ଲଗଉ ମୁଁ କହିଲି କାହା ନମ୍ବରକୁ ଲଗେଇବା ଆପଣଙ୍କ ନମ୍ବରକୁ ଲଗେଇଦେଲି। ଯେହେତୁ ପଳାଏ ତାହେଲେ ଆଜି ଆଉ ଗୋଟେ ଦିନ ଆମ ପାଖରେ ଅଛି।
ଆଜ୍ଞା ଆଜ୍ଞା ନିଶ୍ଚୟ।
ଆଜ୍ଞା ଆପଣ ଆଜି ଏତେ ଜଲ୍ଦି ଉଠିଗଲେ କେମିତି?
କାଲି ଯେହେତୁ ଟିକେ ଅଧିକ ଥକି ଯାଇଥିଲି ତ ସେଇଥିପାଇଁ ଏତେ ଜଲ୍ଦି ଉଠିଗଲି।
ଓହୋ କାଲି ଆପଣଙ୍କୁ ତାହେଲେ ଭଲ ନିଦ ଆସିଛି।
ଆଜ୍ଞା କହିପାରିବି ଆଉ
ଆଚ୍ଛା ଯାହା ହଉ ଆପଣ କାଲି ଶୋଇକି ଉଠୁଛନ୍ତି କାହିଁକି ନା କାଲି ଯଉ ଆପଣ ମୋ ସହ କଥାହୋଉଥିଲେ ମତେ ଲାଗୁଥିଲାକି ଆ ଆପଣ ବେହୋସ୍ ହେଇଯିବେ ବୋଲି
ନାଇଁ ନାଇଁ ମୁଁ କାଲି ଭଲସେ ଖାଇ ପିଇ ଶୋଇଥିଲି।
ହଁ ଏବେ ଆପଣ ଭଲସେ ଜଣାପଡ଼ିଛନ୍ତି ଯେ ଆପଣ କାଲି କେତେ ଶାନ୍ତିରେ ଶୋଇଛନ୍ତି ବୋଲି।
ଆଜ୍ଞା ଆଜ୍ଞା ଯେହେତୁ ବର୍ଷା ପାଗ ଦେଇଛି ଥଣ୍ଡା ମଧ୍ୟ ଲାଗୁଛି। ତ ଏତେ ଥଣ୍ଡାରେ ପୁରା ପଙ୍ଖା ଜୋରରେ ଲଗେଇକି ଘୋଡେଇ ହେଇକି ଶୋଇବାର ମଜା ହିଁ ପୁରା ଅଲଗା।
ଓହୋ ତମେ ଯୋଉ କହୁଛ ନା ବିଶେଷ କରି ମତେ ଆଉଥରେ ଏଠି ନିଦ ହେଇଯିବ। ଆଉ ତମର ଆଜି ବର୍ଷା ହଉଛି ସେପଟେ।
ଆଜ୍ଞା ଝିପ୍ ଝିପ୍ ଝିପ ଝିପ୍ ହୋଉଛି।
ମୁଁ ଆଜି ଭାବୁଥିଲି ବାହାରକୁ ଯିବି ବୋଲି ବର୍ଷା ହେଲେ ମୁଁ କେମିତି ଯିବି ବୋଲି ଭାବୁଛି ଏବେ।
ଓହୋ ବର୍ଷା ଛାଡୁ ନହେଲେ ଆପଣ ଯିବେ ଆଉ ଏବେ ପାଇଁକି ତ ଟିକେ ଛାଡି ଯାଇଛି ବୋଧେ
ହଁ ଏବେ ଟିକେ କମି ଯାଇଚି ସୋ ଦେଖଉଛି କି ବର୍ଷା ଆଜି ଦିନ ସାରା ହବନି ମାନେ ଟିକେ। କାଉଁଳିଆ ପାଗରେଏବେ କିନ୍ତୁ ହବନ ଯଦି ସେଇଭଳିଆ ରହିଲଥିଲା। ତାହେଲେ ତ ମୁ ଭାବୁଛି ଆଜି କୁଆଡେ ଗୋଟେ ବୁଲିବାକୁ ଯିଵୀ ନହେଲେ ଆସିକି କଟକ ଆଡେ ଯିବି ବୁଲିବାକୁ।
ଭଲ ଭଲ ଯାଆନ୍ତୁ।
ଆଜ୍ଞା ଆପଣ ଙ୍କ ଆଜି ବୁଲିବା ପାଇଁ କୁଆଡେ ପ୍ଳାନ୍ ନାହିଁ କି?
ନାଁ ଆଜି ଆଉ କିଛି ପ୍ଲାନ ନାହିଁ।
କାହିଁକି ଆପଣ କାଲି ବୋଧେ ଥକି ଯାଇଛନ୍ତି ଆଉ ଯିବା ପାଇଁ ଚାହୁନାହାନ୍ତି ପୋଷାକ କିଣିବାକୁ।
ନାଇଁ ଯିବାକୁ ତ ଚାହୁଁଛି କିନ୍ତୁ ଆଜି ଆଉ କୁଆଡେ ହିଁ ଯିବି।
ବର୍ଷାଟା ହବ ଯଦି ଆଉ କୁଆଡେ ବି ଯାଇପାରିବେ ବି ନାହିଁ।
ଆଜ୍ଞା।
ଆପଣଙ୍କ ତ ଜନ୍ମଦିନ ଆଗକୁ ଆସୁଚି ଆପଣ ବହୁତ ଉତ୍ସାହିତ ଥିବେ ସେଥିପାଇଁ
ଏତେ ଅଧିକ ବି ନୁହଁ।
କାହିଁକି ଆପଣ କାଇଁ ଏତେ ଅଧିକ ଉତ୍ସାହିତ ନାହିଁ କିଛି ଅସୁବିଧା ଅଛି ଆପଣଙ୍କର ଜନ୍ମଦିନ ମଝିରେ
ଏ ମୋ ତେ ଜନ୍ମଦିନରେ ମତେ। ମୁଁ ଯେତିକି ଜାଣିଚି ମୋର ସବୁ ବର୍ଷ ଜନ୍ମଦିନରେ ସେ ମାସ ଟା ମୋର କାହିଁ ଭଲ ଯାଏନି ମୁଁ ସେ ମାସରେ ବହୁତ କାନ୍ଦେ ଖାଲି।
ଆଚ୍ଛା ଆପଣ ତ ଏତେ ଷ୍ଟ୍ରଙ୍ଗ୍ ଲେଡ଼ି ଆପଣ କାହିଁ କାନ୍ଦନ୍ତି କଣ ହୁଏ କି?
ଏଣେ କିଛି ବି ଏମିତି ହେଇଯାଏ କିଛି ବି ଝଗଡା ହେଇଯାଏ କାହା ସହ ବି ଘରଲୋକ ଙ୍କ ସହ ଏମିତି କିଛି ବି। ସେ ମାସରେ ମୋ ବାର୍ଥଡେ ପର୍ଯ୍ୟନ୍ତ ମୋ ଜନ୍ମଦିନ ପର୍ଯ୍ୟନ୍ତ ବି ମୁଁ କାନ୍ଦେ। ମୋ ଜନ୍ମଦିନଟା ହଁ ଟିକେ ଯାହା ଭଲସେ ଯିବ ତାପରେ ପୁଣି ସେ ମାଝରେ ଆସ ସେ
ଆପଣଙ୍କ କଥା ଶୁଣି ମତେ ବହୁ ଦୁ ଖ ଲାଗୁଛି କିନ୍ତୁ ଆପଣ ଟିକେ ଷ୍ଟ୍ରଙ୍ଗ୍ ହୁଅନ୍ତୁ ଆପଣ କ କଲେ ଜନ୍ମ ଦିନ ବା ପରେ ଶୋଇ ପଡ଼ନ୍ତୁ ଶୋଇ ପଡନ୍ତୁ ଆପଣ ଶୋଇ ସିନା ଉଠିଲେ ସିନା କିଏ ଝଗଡ଼ା କରିବ ଯଦି ଆପଣ ଶୋଇକି ରହିବେ କିଏ ହିଁ ଝଗଡ଼ା କରିବ।
କଣ କହିଲେ।
ମୁଁ କହିଲି କି ଆପଣ ଏ ଜନ୍ମ ମାସ ପୁରା ଶୋଇପଡ଼ନ୍ତୁ ଦିନ ସାରା ଖାଲି ତାପରେ ସିନା ଶୋଇକୁ ଉଠିଲେ ସିନା କି ଝଗଡ଼ା କରିବ ତାପରେ ଶୋଇଥିବେ ତ କେହିଁ ଝଗଡ଼ା କରିବ।
ତ ତଥାପି ଠିକ୍ କଥା।
ଆଜ୍ଞା ଆଉ ଆପଣ ଏବେ ଶୋଇକି ଉଠିଲେ ତ ଖାଇନଥିବେ କିଛି।
ନାଁ ଏବେ କିଛି ଖାଇନି।
ଆଉ ଆଣ୍ଟି କଣ ଆଜି ଖାଇବା ବନେଇଛନ୍ତି କିଛି ସକାଳୁ ବ୍ରେକ ଫାଷ୍ଟରେ କଣ ଅଛି?
ନାଇଁ ବର୍ତ୍ତମାନ ତ ମମ୍ ମୋ ମା କିଛି ବନେଇ ନାହାନ୍ତି।
ଆଚ୍ଛା ତାହେଲେ ଆପଣଙ୍କ କଣ ନିଜେ ନିଜ ପାଇଁ ବନେଇବେ।
ଦେଖାଯାଉ ବନେଇବି ନହେଲେ ବର୍ତ୍ତମାନ ତ ମୋ ମା ଯାଇଛନ୍ତି ଟିକେ ଟେଷ୍ଟ କରିବା ପାଇଁ। ଆ ପରେ କିଏ କରିବ ପାଇଁ ତ ଦେଖାଯାଉ ନହେଲେ ଛତୁଆ ଖାଇବି ଆଉ।
ଆଜ୍ଞା ଆପଣ କହୁଥିଲେ କି ଆଣ୍ଟିଙ୍କର କଣ ବ୍ଲୁ ଭେନ୍ ନାଁ କଣ ଗୋଟେ ଅଛି ବୋଲି।
ଆଜ୍ଞା ଭେରି କୋସଁ ଭେନ୍।
ହଁ ଭେରି କୋସ୍ ଭେନ ତ ଆଣ୍ଟିଙ୍କ ଏବେ ଟିକେ ଦେହ ଭଲ ଅଛି।
ଆଜ୍ଞା ତାଙ୍କ ଦେହ ଭଲ ଅଛି।
ଆଚ୍ଛା ଆଚ୍ଛା ଆଉ ଆପଣ ଯୋଉଁ କହୁଥିଲେ ଆପଣ ସାଣ୍ଡୁୱେଜ ବହୁତ ଭଲ ବନାନ୍ତି। ଆପଣ କେମିତି କଣ ବନାନ୍ତି କହିପାରିବେ କି?
ସାଣ୍ଡୁ୍ୱେଜ ତ ଭଲ ବନାଏ ମୋର ଗୋଟେ ଅଲଗା ଆ ରେସିପି ଅଛି ସେଟା ଗୋଟେ ପାଉଁରୁଟି ମିଳେ। ର ଦାମ କେବଳ ପାଞ୍ଚ ଟଙ୍କା ଆଉ ଯଉଁଟା ବହୁତୀ ନରମ। ସେଟା ମାନେ କୋଉଁଠି ମିଳେ ମୁଁ ଜାଣିନି କିନ୍ତୁ ଆପଣ ଦେଖିଥିବେ ଗୋଟେ କେକ୍ ବାଲା ଆସନ୍ତି ଏମିତି ଗଳିରେ ବୁଲନ୍ତି।
ଆଜ୍ଞା ଆଜ୍ଞା ଜାଣିପାରିଲି ମୁଁ।
ଆଜ୍ଞା ସିଏ ନେଇକି ଆସନ୍ତି ତ ସେଥିରୁ ମୋ ଜେଜେମା ଯିଏ। ସିଏ ରଖନ୍ତି କିନ୍ତୁ ସେଟା କ୍ରିମ୍ ବାଲା ନଥାଏ ତ ରଖିଥାନ୍ତି ଖାଇବା ପାଇଁ। ସେ ମୋ ପାଇଁ ବି ରଖିଥାନ୍ତି ତ ମୁଁ ଥରେ ଏମିତି କରିିକିନା ଘରେ ଅଣ୍ଡା ବି ମଧ୍ୟ ଥିଲା। ତ ମୁଁ ସେଥିରେ ଟିକେ ଚିଲ୍ଲି ସକ୍ସ। ସେ ବ୍ରେଡ ରେ ଚିଲ୍ଲି ସକ୍ସ ଟମାଟୋ ସକ୍ସ ତାଉପରେ ଲଗେଇକି ଅଣ୍ଡା ଆମ୍ବେଲଟ କରିକି ତାଉପରେ ପକେଇଦେଲି। ତାଉପରେ ଚିଲ୍ଳି ସକ୍ସ ଟମାଟୋ ସକ୍ସ ନ ଲଗେଇଲେ ବି ଆଉ ଆମ କଲେଜ ପାଖରେ ଗୋଟେ ମିଳେ ତନ୍ଦୁର ମାୟୋ ତ ହେଟା ମୁଁ ଆଣିଥିଲି ଆଜ୍ଞା। ତ ସେଇଟା ମୁଁ ଲଗେଇଥିଲି ତାଉପରେ ଚିଲ୍ଳି ଫ୍ଲେକ୍ସ ଅରିିଗାନୋ ପକେଇ ଦେଇଥିଲି ଆପଣ ବିଶ୍ଵାସ କରିବେନି ପୁରା ବର୍ଗର ଭଳିଆ ଟେଷ୍ଟ କରୁଥୁଲା।
ଆପଣ ଏବେ ଯୋଉଁ କହୁଛନ୍ତି ବିଶ୍ୱାସ ଟାକୁ ମୋତେ ଯାଇଁ ଖାଇବା ପାଇଁ ଇଚ୍ଛା ହେଲାଣି କିନ୍ତୁ ମୁଁ କଣ କରିପାରିବି ମୋତେ ଆସେନି ସେଟା ମୁଁ ଯଦି ଏଇକ୍ଷିଣା କରିବାକୁ ଗଲି ମୁଁ ସବୁକୁ ପୋଡିଦେବି।
ସଁହାଁ। ନାଇଁ ନାଇଁ ସେଇଟା ତ କହିବାକୁ ଗଲେ ବହୁତି ସହଜ ମୁଁ ବି ଜାଣିନଥିଲି କି ସେଇଟା ଏତେ ଏତେ ଭଲ ଲାଗିବ। ମୁଁ ଯେ ଏମିତି କଲେଜ କୁ ମଧ୍ୟ ନେଇକି ଯାଇଥିଲି ସମସ୍ତେ କହିଲେ କି ହଁ ଏଟା ପୁରା ବର୍ଗର ଭଳିଆ ହିଁ ଲାଗୁଚି। ମାନେ ସେଥିରେ ଚୀଜ ଦରକାର ନାଇଁ।
ଆଚ୍ଛା ତାହେଲେ ଏତେ ଭଲ ଥିଲା କାହିଁକି ନାଁ ବିନା ଚୀଜରେ ତ ମୁଁ ଏତିକି ଜାଣିଛି ସାଣ୍ଡୁୱେଜ ର ବର୍ଗର ଭଲ ଲାଗେନି ବୋଲି।
ନାଇଁ ସେଟା ମାନେ ଯେହେତୁ ତନ୍ଦୁର ମାୟୋ ଟା ରହୁଛି ତ ସେଟା ଟିକେ ଚୀଜ ର କାମ କରିଦଉଛି। ତ ସେଥିପାଇଁ ସେଟା ଟିକେ ଆଜେଷ୍ଟ ହେଇଯାଉଛି ଆଉ ମାନେ ବହୁତ ହିଁ ଭଲ ଲାଗୁଛି ଖାଇବାକୁ। ଆଉ ଏମିତି ନର୍ମାଲ କହିବାକୁ ଗଲେ ବ୍ରେଡ ରେ ଯୋଉଁ। ଅଟା ପାଉଁରୁଟିରେ ମଧ୍ୟ। ଆଉ ସାଣ୍ଡୁୱେଜ ବନେଇ ହବ କାକୁଡି ପିଆଜ ପକେଇକି ପନିର ପକେଇକି। ଆଉଥରେ ଏମିତି ମୁଁ କରିଥିଲି ଗୋଟେ ମସରୁମ ର ସାଣ୍ଡୱିଚ କରିଥିଲି ସେଥିରେ ବସ୍ ବଟର ମସରୁମ ତାକୁ ପୁରା ଛୋଟ ଆଜ୍ଞା ତାକୁ ପୁରା ଛୋଟ ଛୋଟ କାଟିକି ସେଥିରେ ଅ କେବଳ ଏଥିରେ କେବଳ ରସୁଣ ଛୋଟ ଛୋଟାକୁ କାଟିକି ତାକୁ ଭାଜି ଦେଇକି ସେଇଟା କଣ ଟିକେ ଜୁସି ହେଇଯାଏ ଯେହେତୁ ଛତୁରୁ ପାଣି ଟା ବାହାରେ ତ ସେ ତା ଉପରେ ମୁଁ ହଟ୍ ଚିଲି ସସ୍ ଆଉ ସେଥିରେ ହଟ ଗାର୍ଲିକ ଚିଲ୍ଲି ସସ୍ ଆଉ ସେତିକି ଆଉ ଟିକେ ଚିଲି ଫ୍ଲେଶ୍ ଆଉ ସେ ମାସରୁମ ଟା ପକେଇ କରିଥିଲି ସେଇଟା ଏତେ ଗାର୍ଲିକି ଆଉ ଏ ଏତେ ଜୁସ୍ ଟେଷ୍ଟ କରିଥିଲା
ହଉ ଆପଣ ଯେଉଁ କହୁ ଆପଣ ଯେଉଁ କହୁଛନ୍ତି ବିଶ୍ୱାସ କରନ୍ତୁଉ ମୋତେ ବହୁତ ଇଚ୍ଛା ହଉଛି ଖାଇବା ପାଇଁ ତାପରେ ଯେଉଁ ରେସିପି କହୁଛନ୍ତି ମୋତେ ଲାଗୁଛି କି ତା ବହୁତ କଷ୍ଟ ବୋଲି
ନାଇଁ କଷ୍ଟ ନୁହଁ ବହୁତ ହି ସହଜ ସେଇ ଯୋଉ ଛତୁ ରହିଲା ସେ ଛତୁ କୁ ଖାଲି ଛୋଟ ଛୋଟ ପିସ ରେ କାଟିଦେବେ ମାନେ ପୁରା ଟିକେ ଟିକେ ଟିକେ ଟିକେ ପିସ୍ ରେ କାଟିଦେବେ ତାପରେ ରସୁଣ କୁ ବି ପୁରା ଛୋଟ ଛୋଟ ପିସ୍ ରେେ କାଟିଦେବେ ଛେଚିବେନି କାଟିଦେବେ ତାପରେ ତାକୁ ଭାଜି ଦେବେ ଏବେ ତ ପୁରା ଶୁଖେଇବି ତା ଟିକେ ଜୁସି ଯୁସି ଥିବ ସେତିକି ପର୍ଯ୍ୟନ୍ତ ରଖିବେ ସେଥିରେ ଖାଇବେ ବହୁତ ହି ବଢିଆ ଲାଗିବ
ହଁ ଆପଣ ତ ଏକ ଭଲ ଡ୍ରେସ, ଆଜ୍ଞା କଣ କହୁଛନ୍ତି।
ନାଇଁ ନାଇଁ ମୋ ସେ ଜେଜେମା ଅଛନ୍ତି ତାଙ୍କୁ କହୁଥିଲି ଟିକେ
ଆଚ୍ଛା ଯାହା ଆପଣ ରେସିପି ଟା ମୋତେ କହିଲେ ମୋତେ ଏଇଟା ବହୁତ ସୁନ୍ଦର ଲାଗୁଛି ମୁଁ ଭାବୁଛି କି ଏବେ ତ ବର୍ଷାଦିନେ ଛତୁ ତ ମିଳୁଥିବ ବଟନ୍ ଛୁତୁଥିବ ସବୁବେଳେ ମିଳେ ସେମିତିରେ ବି ତ ଆଣିକି ଥରେ ଏଟା ନିଶ୍ଚୟ ମୁଁ ଟ୍ରାଏ କରିବି ଆଉ ଆପଣ କେବେ ଗୋଟେ ବନେଇକି ଆଣିକି ଦିଅନ୍ତୁ ଆମର ତ ହେଇପାରିବନି ଯଦି ଆପଣଙ୍କ ହାତରୁ ତ ଖାଇଦେବେ ଆଟ୍ଲିଷ୍ଟ
ଆଜ୍ଞା ନିହାତି ଭାବରେ ଆମ ଘରେ ବି ଯେହେତୁ ଛତୁ ଆସିବ ମୁଁ ନିହାତି ଭାବରେ ଚେଷ୍ଟା କରିବି ବନେଇବା ପାଇଁ ଆଉ ସେ ପାଉରୁଟି ମଧ୍ୟ ବର୍ତ୍ତମାନ ପାଇଁ ତ ମୋ ପାଖରେ ତ ତନ୍ଦୁରମୟ ନାହିଁ ଆଉ ସେଠିକି କଣ କହିଲେ ସେ ଦୋକାନ ରେ ଆପଣଙ୍କୁ ଚିଲି ଫ୍ଲେକ୍ସ ପେରି ପେରି ତନ୍ଦୁର ମଧ୍ୟଉ ହର୍ବଲ ମାଉ ସବୁ କିଛି କେବଳ ଦଶ ଟଙ୍କାରେ ଗୋଟେ ପାଉଚ ମିଳିଯିବ
ହଁ କୋଉଠି ସେ ଦୋକାନଟା କହିପାରିବେ କି
ମହର୍ଷି କଲେଜ ତା ସାମ୍ନାରେ ଗୋଟେ ଦୋକ ଦୋକାନ ଅଛି ସେଇ ଦୋକାନ ରେ ହିଁ ମିଳିବ ସବୁ ଦଶ ଟଙ୍କାରେ
ତାହେଲେ ମୁଁ ନିଶ୍ଚୟ ଯାଇକ ସେ ଦୋକାନ ଦେଖା କରିକି ଆଣିବା ପାଇଁ ଟ୍ରାଏ କରିବି ଯଦି ସେ ଦୋକାନ ଟି ମୋତେ ମିଳିଗିବ
ଆଜ୍ଞା ମୁଁ ଥରେ ଯାଇ ଥିଲି ଆଣିବା ପାଇଁ କେମିତି ଯେହେତୁ କଲେଜରେ ଥିଲି। ଯେମିତି କୁର୍କୁରି, ବିସ୍କୁଟ, କେକ୍ ଆଣିବାକୁ ଯାଇଥିଲି ତ ମୁଁ ସେଠି ସେଠି ଦେଥିଲି ତାପ ଚାଲ ସେ କହିଲେ ଏଟା ସବୁ ଖାଇବ ଦଶ ଟଙ୍କା ତା ଭିତରୁ ଆପଣ ଗୋଟେ ମାନେ ଦବାଟେ ଅଛି ତା ଭିତରୁ ଗୋଟେ ଗୋଟେ ଦଶ ଟଙ୍କା ର ପ୍ୟାକେଟ ଅଛି। ସଫିସିଏଣ୍ଟ ରହୁଛି ଦଶ ଟଙ୍କା ହିସାବରେ।
ଆଜ୍ଞା ବୁଝିପାରିଲେ ଦଶ ଟଙ୍କା ଯେତେ ଗୋଟେ ତ ଏମତି ହେଇପାରିବ ଥରକରେ ସେତିକି ହିଁ ଦେଉଥିବ ବୋଧେ।
ଥର କରି ନାହିଁ ମୁଁ ତ ଦିଥର କରିଛି ଦଶ ଟଙ୍କାରେ।
ଯା ହଉ ଆପଣ ତ ଭଲ କରୁଛନ୍ତି। ମୁଁ ତ ମୋତେ ଖାଲି ବିଶ୍ୱାସ କରନ୍ତୁ ଏତେ କିଛି ରୋଷେଇରେନି କିନ୍ତୁ ହ୍ୱାଇଟ୍ ସସ୍ ପାସ୍ତା ରେ ମୁଁ ବହୁତ ଭଲ ବନାଏ ତା ଛଡ଼ା ତ ରେଡ୍ ସସ୍ ପାସ୍ତା ଟ୍ରାଏ କରିଥିଲି ଯେ କିନ୍ତୁ ମୁଁ ସବୁକୁ ଛାର ଖାର କରିଦେଇଥିଲି। ଓ ୱାଇଟ ସସ୍ ପାସ୍ତା ମୋ ଦ୍ବାରା ବହୁତ ଭଲ ହୁଏ ମୁଁ ସେଇଟାକୁ ବନେଇି ନିଜେ ଖାଇଦିଏ।
ଓୋ ମତେ ତ ୱାଇଟ ସସ୍ ପାସ୍ତା ବହୁତ ପସନ୍ଦ ମୁଁ ନିଜେ ମଧ୍ୟ ୱାଇଟ ସସ୍ ପାସ୍ତା ବନେଇଛି। ଆ କିନ୍ତୁ ମୁଁ ନା ଚିଜ ୟୁଜ କରେ ନା ଚିଲି ଫ୍ଲେକ୍ସ। ନା ଅଜ୍ଞାନ ତଥାପି ସେ ହାଇଟସ୍ସ୍ ବହୁତ ହି ବଢିଆ ଲାଗେ।
ହଁ ହଁଚ ନ ୟୁଜ୍ କଲେ ବି ଭଲ ଲାଗେ ମୁଁ ବି ୟୁଜ୍ କନି ସେ ଇଏ ଖାଇବାରେ।
ତାର ତାର ସସ୍ ଟା ଆଉ ସେଥିରେ ଟିକେ ଆପଣ ଯଦି ବ୍ଲାକ୍ ପେପର ପକେଇଦବେ ସେ ସବୁ ଟେଷ୍ଟ ବାଲାନ୍ସ କରିଦବ ପୁରା।
ହଁ ଆପଣ ଠିକ୍ କଥା କହିଲେ ଆଉ ସେ ବ୍ଲାକ୍ ବି ପେପର ଟା ପକେଇଲେ ହିଁ ତାକୁ ଅଧିକ ଟେଷ୍ଟ ଲାଗିଥାଏ।
ଆଜ୍ଞା ଆଜ୍ଞା।
ଆଜ୍ଞା ହଉ ତାହେଲେ ମୁଁ ରଖୁଛି ଆପଣଙ୍କୁ ଆଉ କୋକୁ ଫ୍ରି ହେଲେ କଲ୍ କରିବି ଆଉ।
ଆଜ୍ଞା।